ମୁଁ ଏଇ ବାହାରେ ବାଲକୁନରେ ବସିଛି ପାଗଟା ଭଲ ଦେଇଛି ତ ତମେ କଣ କରୁଛ?
ମୁଁ ବର୍ତ୍ତମାନ ଜଣେ ବନ୍ଧୁଙ୍କ ଘରକୁ ଆସିଥିଲି। ତାଙ୍କ ଘରେ ଟିକେ ବସିଛି ତାଙ୍କ ସହିତ ଟିକେ ବାର୍ତ୍ତାଳାପ ଚାଲିଛି ଆଉ।
କଣ କଥା ହଉଛ କି ଏମିତି?
ଏମିତି କିଛି ନା ନର୍ମାଲି ସବୁଦିନ ଯାହା କଥା ହଉ। କଣ କରୁଛୁ କଣ ନାହିଁ ଏମିତି ସାଙ୍ଗମାନଙ୍କ ଭିତରେରେ କଥା ହଉ ଆଉ।
ଓହୋ ତମ ଦେହଟା ଭଲ ଅଛି ତ? କାଇଁ ତମ ଭୟସ ଟିକେ ଡାଉନ ଡାଉନ୍ ଶୁଭୁଛି।
ନା ମୋର ଟିକେ ଦେହ ଭଲ ନାହିଁ। ତ ଏବେ ସେଥିପାଇଁ ଆପଣ ସେମିତି ଶୁଭାଯ ଯାଉଥିବ ଆଉ।
କଣ ଆପଣ ଦେହ କଣ ହେଇଛି?
ଏଇ ଟିକେ ବର୍ଷାକୁ ଟିକେ ଓଧାଇଯାଇଥିଲ ଦୁଇ ଦିନ ହେଲା ତ ଆଜି ଟିକେଏ ମୁଣ୍ଡ ମୁୁଣ୍ଡ ବିନ୍ଧୁଛି ଗୋଡ ବି ଟିକେ ବିନ୍ଧୁଛି।
ଓହ ଆପଣ ବର୍ଷ ବଳେ ବାହାରକୁ କାହିଁ ଯାଉଛନ୍ତି। ବର୍ଷ ବଳେ ବାରୁକୁ ଯିବା ଭଲ ନୁହଁ।
ଆଜ୍ଞା ଆଜ୍ଞା ଆପଣ ଜାଣିଛନ୍ତି କିନ୍ତୁ ଟିକେ କଣ କରିବା ମଜବୁରି ଥିଲେ ଯିବାକୁ ପଡୁଛି ଆଉ।
ସେଇଆ ତ ଆପଣ ସବୁବେଳେ ରାତିରେ ଯାଉଛନ୍ତି ଏମେ ଯଉ କଣ ହି କହିବି।
ସେ କାମ ମୁଁ ଛାଡି ସାରିଲିଣି ଦି ବର୍ଷ ହେଲାଣି ଆପଣ ଏ କଥା କିଏହିଲା।
ମତେ ଏଇ ଯୋଉ ଏଇ ଏ ଯୋଉ ଗୋଟେ ନୁହଁ ସିଲିକନ ସାଇଡରେ ଯୋଉ ଘର ଯୋଉ ଅରୁଣଙ୍କ ପୁଅ ସେଇ କହୁଥିଲେ।
ହଁ ସିଏ ମିଛ କଥା କହୁଛି ତାହେଲେ ଆପଣଙ୍କୁ ଆପଣ ତାଙ୍କ କଥା ଶୁଣନ୍ତୁ ନାହିଁ।
ହଁ ଠିକ ଅଛି ଆଉ ଆପଣ କଣ ଖାଇଲେ ଆଜି?
ବର୍ତ୍ତମାନ ତ କିଛି ଖାଇ ନାହିଁ।
ଓହୋ ଆପଣ ଏବେ କୋଟେ ଖାଉଛନ୍ତି ମୁଁ କଣ ଶୁଣିବାକୁ ପାଇଁଲି ଆପଣ ଏ କୋଠ ଖାଉଛନ୍ତି ନା
ନା ବର୍ତ୍ତମାନ ଟିକେ ଭୋକଲ ହେଲା ତ ବିସ୍କୁଟ୍ ଖାଉଥିଲି।
ଓ ହଁ ବିସ୍କୁଟ ଟା କିନ୍ତୁ ଅଧିକ ଖାଆନ୍ତୁନି ବିସ୍କୁଟ ଟା ମଇଦା ଦିଏ ନା ଦେହ ପାଇଁ ଭଲ ନୁହଁ ଆଉ ଆଗା ଆପଣ ବହୁତ ଓଜନ ବଢ଼ିଗଲାଣି।
ସେଟା ଆପଣ ଠିକ କହୁଛନ୍ତି କିନ୍ତୁ ବର୍ତ୍ତମାନ ଟିକେ ଏଇ ଘର ପରିସ୍ଥିତି ଯୁଉ ଟିକେ ମୁଁ ଝଡି ଯାଇଛି। ମୁଁ ବର୍ତ୍ତମାନ ଆଗରୁ କୁଇଣ୍ଟାଲ କୋଡିଏ କେଜିଥିଲି ବର୍ତ୍ତମାନ ମୁଁ ଏବେ ବସିକି ଏକାନବେ କେଜିରେ ପାଇଲିଣି।
ଯାହା ହଉ ଆପଣ ଟିକେ ଓଜନ କମିଯିବ ଆପଣ ଯୋଉ ଜିମ୍ ଯାଉଥିଲେ। କେମିତି କଣ ଗଲେ କେତେ ଟଙ୍କା ନେଲା ଆଉ କଣ କରୁଛନ୍ତି କହିବେ କି କାହିଁକି ନା ମୋର ବି ଇଛା। ଜିମ୍ ଯିବା ପାଇଁ। କହିଲେ ମୋ ପାଖେ ସମ୍ବଳ ପାଇଁ ଜିମ ପାଇଁ ପଇସା ନାହିଁ ସେଇଥି ପାଇଁ ମୁଁ ଟିକଏ ପଛ ଘୁଞ୍ଚା ରହୁଛି ଆପଣ ଯଦି କହିବେ ଭଲ ଜି ହେଇଛି। ଆପଣଙ୍କର କିଏ ଚିହ୍ନା ଥିବ ଜିମ ରେ ମୁଁ ଟିକେ ଜିମ୍ ଯାଆନ୍ତି।
ମୁଁ, କହିଲି ଆପଣ ଆସୁନାହାନ୍ତି କି ଅସୁବିଧା ନାଁ ଯିଏ ଜିମ ର ମାଲିକ ଯିଏି ମୋ ଭାଇ ହେବେ ମୁଁ ସେଠାରେ ତ କିଛି ପଇସା ଦଉନା କିନ୍ତୁ ଆପଣଙ୍କ ପାଇଁ ବି ମଧ୍ୟ ସେଇଭଳିଆ କିଛି କରିଦେଇ ପାରିବି ଆପଣ ବହୁତ କମ ପଇସାରେ ମଧ୍ୟ ଯାଇପାରିବେ।
ହଁ ମୁଁ ତ କେବେ ଜିମ୍ ଯାଇନି ଆପଣ ଟିକେ କହିପାରିବେ କେମିତି କଣ ଜିମ୍ ସବୁ କରନ୍ତି?
ଆଜ୍ଞା, ସକାଳେ ଯାଇି ଟିକେ ବ୍ୟାୟାମିବ ବ୍ୟାୟାମ କଲା, ପରେ ସେଠାରେ ମେସିନ୍ ଗୁଡ଼ିକ ଅଛି। ସେଠାରେ ତାଙ୍କ ସହିତ ମଧ୍ୟ ବ୍ୟାୟାମ କରିବେ
ଆପଣ ଟିକେ ଧୀରେ କଥା ହୁଅନ୍ତୁ ଜଲଦି କାଇଁ କଥାଉଛନ୍ତି। ଆପ ଧୀରେ ଧୀରେ କଥା ହୁଅନ୍ତୁ।
ନା ଟିକେ କାଶ ହେଲା ତ ସେଥିପାଇଁ ଜୋରେ ଆପଙ୍କହି କଥା ହେଇଗଲି। ଆପଣବେ କହୁନାହା କଣ କହୁଛନ୍ତି।
ହଁ ଆପଣ ଏଠି କଣ କଣ ସବୁ ଅଛି କଣ ମାରିହବ ସେଥିରେ?
ସେଠାରେ ଆପଣ ଗୋଡ ଲେଗ ମାରିପାରିବେ ଆପଣଙ୍କ ଛାତି ପାଇଁ ଅଛି। ଆପଣଙ୍କର ହାତ ପାଇଁ ବି ଅଛି। ଆଉ। ଆପଣଙ୍କ ପଛପଟ ଯୋଉ ପିଠି ପଛପଟ ପାଇଁ ମଧ୍ୟ ସେଥିରେ ମେସିନ୍ ଅଛି। ଆପଣ ସେ ସବୁ ଜିନିଷର ଆପଣଙ୍କ ଦେହରେ ଯେ ଅଛି ଚର୍ବି, ସେ ସବୁ ଜିନିଷ ମଧ୍ୟ ଝଡିଯିବ। ଆଉ ଆପଣଙ୍କର ଯୋଉ ଅଛି ମାଂସଟା ସେଇଟା ମଧ୍ୟ ଫୁଲିକି ରହିବ। ଆପଣ ସେ ସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ଟିକେ କାରଣ ଜିନି ଯିବାଟା କିଛି ଭଲ ଖରାପ କାମ ବି ନୁହଁନା।
ହଁ ଦେହଟା ଟିକେ ଭଲ ରହିବ। ମୁଁ ତ ଚଲାଚଲି କରୁଥିଲି, ଦୌଡ଼ିବାକୁ ଯାଉଥିଲି ସେ ନଦୀ ପଟାକୁ। ଦେହଟା ଟିକେ ମୋ ସୁସ୍ଥ ଥିଲା। ରାତିରେ କଣ କହିଲ ଭଲ ନିଦ ଆସୁଥିଲା ସେତେବେଳେ। ଏବେ କଣ କଇଲ ଆଉ ବର୍ଷା ପାଗରେ କଣ କଇଲ ପାଣି ଫାଣି ହବ ଇଏ ହବ ମତେ ସେ ଭଲ ଲାଗେନି ଆଉ ଲୋ ଲୋକ ଗାଡି ଫାଡ଼ି ଯିବା ଆସିଆ କରୁଛନ୍ତି ନା ସେଥିପାଇଁ ମୁଁ ଯାଉନି।
ଠିକ୍ କାମ କରୁଛନ୍ତି କିଛି ଅସୁବିଧା ନାହିଁ, ଆପଣ ଏଠିକି ବି ଆସନ୍ତୁ ଆପଣ ଯେତେବେଳେ ଜିମ୍ କୁ ସାରିକି ଯିବେ। ଆପଣଙ୍କର ମଧ୍ୟ ନିଦ ମଧ୍ୟ ବହୁତ ଭଲ ହବ।
ହଁ ମୁଁ ତ ଏବେ ଭାସ୍କରେଶ ରାତି ଦଶଟା ଚାଲିବାକୁ ଯାଇଥିଲି ମତେ ଗୋଟେ ବହୁତ ଭଲ ବୁଢା ଲୋକ ଦେଖି ଖା ହେଲା ତାପରଠୁଆଉ ମୁଁ ଗଲିନି।
ଆଜ୍ଞା ମୁଁ ସେସବୁ କଥା ବିଷୟରେ ଆପଣ ମୋତେ ଜଣେଇଥିଲେ ଯେ ଆପଣଙ୍କର ବୋଧେ ମନ ନାହିଁ ଆଉ।
ହଁ ହଁ ତା ପରଦିନ ତମର ମୁଁ ଚାଲିଆକୁ ଯାଇଥିଲେ ସେଇ ବୁଢାଲୋକ ଆଉଥରେ ମତେ ଦେଖାଯାଇଥିଲା ଆପଣ ମନେ ଅଛି।
ଆଜ୍ଞା ଆଜ୍ଞା ମନ ଅଛି ସବୁ।
ହଁ ସେଇଥିପାଇଁ ଆଉ ମୁଁ ଯାଉନି ଚାଲିବା ପାଇଁ ସେପଟେ ବି କାଦୁଅ ମାଦୁଅ ହେଇଛି ନାଲି ମାଟି ନା ନାଲି ଗୁଡା ସବୁ ଗୋଡରେ ଲାଗିଗଲେ ଭଲ ଲାଗେନି ମତେ ରାତିରେ କିଏ ଧୁଆଧୁଇ ହବ କହିଲ ଏ ପୁଣି ବର୍ଷା ଦିନ ଜର ହେଇଯିବ।
ଆଜ୍ଞା ଆପଣ ତ ଜାଣିଛନ୍ତି ମୁଁ ଦୁଇ ଦିନ ହବ ବର୍ତ୍ତମାନ ମାମାଙ୍କୁ ଯଉ ବିଦ୍ୟାଳୟକୁ ଛାଡିବାକୁ ଯାଉଛି ଓଦା ହୋଇକି ଯାଉଛି। ତ ସେଥିପାଇଁ ମୋର ଟିକେ ଏବେ ଜର ହେଇଯାଇଛି ମଧ୍ୟ ଲାଗୁଛି ଜରୁଆ ଜରୁଆ ବି ଦେହ ଲାଗିଲାଣି। ଦେହଟା ଟିକେ ଅସସ୍ଥ ହୋଇ ଆସିଲାଣି ଦେଖାଯାଉ କଣ ହଉଚି ମୁଁ ଭାବୁଛି ସନ୍ଧ୍ୟା ବେଳେ ବୈଦଙ୍କ ପାଖକୁ ଯଇକି ଔଷଧ ନେଇକି ଆସି
ହଁ ଆଉ ଆପଣଙ୍କ ଭାଇ କଣ ଏବେ ଏଲ୍ କେଜିି ପାସ୍ କଲେ ନା ୟୁ କେେଜି ହେଲା ଆପଣଙ୍କ ଭାଇଙ୍କର ବୋଧ ନା ପ୍ରାରମ୍ଭ।
ମୋ ଭାଇ ଏବେ ଦ୍ଵିତୀୟ କ୍ଲାସରେ ପଢ଼ୁଛନ୍ତି।
ଓହୋ ଦ୍ୱିତୀୟ କ୍ଲାସ୍ ପଢୁସନ୍ତୀ। ତାଙ୍କ ହାତ ମାଡ଼ ହେଇଯାଇଥିଲା ମୁଁ ଶୁଣିବାକୁ ପାଇଥିଲି।
ଆଜ୍ଞା ଯେହେତୁ ଛୋଟ ଛୁଆ ଅଛି ବର୍ତ୍ତମାନ ଟିକେ ଦୁଷ୍ଟାମି କରୁ କରୁ କୋଉଠି ଟିକେ ପଡିଯାଇଛି ବୋଧେ ତା ହାତ ହାତଟି ଭାଙ୍ଗି ଯାଇଛି, ମାଡ଼ ହୋଇନାହିଁ।
ଓ ହୋ ଆପଣ ସବୁବେଳେ ଡାକିଲେ ଆପଣ କେମିତି ତାଙ୍କ ପାଖକୁ ଦୌଡିକି ପଳାନ୍ତି ଆପଣ ଡରନ୍ନ୍ତି କି ଆପଣଙ୍କ ଭାଇଙ୍କୁ।
ନା ନା ଯେହେତୁ ମୋଠୁ ସାନ ହବ ତ ଡରେ ନାହିଁ କିନ୍ତୁ ଯେହେତୁ ସାନଭାଇଟା ହବ। ତା ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି ତ ସେଥିପାଇଁ ତାଙ୍କ ପାଖକୁ ପଳାଏ ଆଉ।
ହଁ ଆପଣ ଭାଇକୁ ଆପଣ କେତେ ପ୍ରେମ କରନ୍ତି ଆପଣ ତ ମତେ କହୁଥିଲେ ମୁଁ ଶୁଣିଛି ଆପଣ ଭାଇଙ୍କ ପ୍ରତି ଆପଣ କେତେ ପ୍ରେମ କରନ୍ତି
ଆଜ୍ଞା ଆପଣ ତ ଜାଣିଛନ୍ତି ଯେହେତୁ ସାନ ଭାଇଟା ହବ ତାକୁ ତ କିଛି। ସେ ତ ଏବେ କିଛି ବଡ ହୋଇନାହିଁ ନା ତ ସେ ଅ ପରିବାର ବିଷୟରେ ଏତେ କିଛି ଜାଣିନାହିଁ ତ ତାକୁ ଯେତେବେଳେ ବଡ଼ ହବ ସେତେବେଳେ ଜାଣିବ ଏବେ ଟିକେ ଦୁଷ୍ଟାମି କରୁଛି ମତେ ଯାହା ଲାଗୁଛି।
ହଁ ସେ କଣ ଚେନ୍ କଣ ଗାଡି ପକେଇନ ଥିଲେ ବୋଲି ଆପଣଙ୍କୁ ଗାଳି କରୁଥିଲେ।
ଆଜ୍ଞା ଆଜ୍ଞା ସିଏ ବର୍ତ୍ତମାନ ମୁଁ ଗୋଟେ ବାପା ଗୋଟେ ନୂଆ ସ୍କୁଟି କିଣିଥିଲେ। ସିଏ କଣ କରିଥିଲା ଟିକେ ବଦମାସୀ ଦେଖିକି ସେ ଗାଡିର ଆକ୍ସିଲେଟରଟାକୁ ମୋଡି ଦେଇଥିଲା ଯେହେତୁ ସେ ଚେନ୍ ଟା ଛିଣ୍ଡି ଯାଇଛି ଅଧିକ ଅଧିକ ମୋଡି ଦେଇଛି। ତ ସେଥିପାଇଁ ସେ ଗାଡିଟା ତା ଉପରେ ପଡି ଯାଇଛି ତ ଆଉ ତା ହାତଟା ଭାଙ୍ଗି ଯାଇଛି।
ଓହୋ, ଯାହା ଅଧିକ କିଛି ହେଇନି ତ?
ନା ନା ସେ ହାତଟା ଯୋଉ ଭାଙ୍ଗିଛି ତାକୁ ତ ଅପରେସନ ହେଇ କିଛି ବର୍ତ୍ତମାନ ଘରେ ଅଛି ତାର ଆଉ ଏତେ କିଛି ହୋଇନାହିଁ। କିନ୍ତୁ ବର୍ତ୍ତମାନ ଟିକେ ତାକୁ ବିଦ୍ୟାଳୟକୁ ଛାଡିବାକୁ ମନ କରା ହଉଚି ଆଉ।
ହଉ ଠିକ୍ ଅଛି କିଛି ଅସୁବିଧା ନାହିଁ ଯାହା ହଉ ତା ଭାଇଙ୍କ ଦେହଟା ଭଲ ହେଇଯିବ ଆପଣଙ୍କ କିଛି ହେଇନି ତ ତ ଆପଣ କଁ ପଡ଼ିଯାଇଥିଲେ ଖୁଣ୍ଟିରୁ ମୁଁ ଶୁଣିବାକୁ ପାଇଥିଲି।
ଆଜ୍ଞା ମୁଁ ଯେତେବେଳେ ଦୁଇବର୍ଷ ତଳେ ସେସବୁ କାମ କରୁଥିଲି ଯେହେତୁ ସୁ ପରିବାର ଚଳିବା ପାଇଁ ସେ ସବୁ କାମ କରିବାକୁ ପଡେ ତ ମୁଁ ବର୍ତ୍ତମାନ ସେ ନୂଆ ନୂଆ ଯେତେବେଳେ ସେ କାମ କରୁଥିଲି ତ ମୁଁ ପଡିି ଯାଇଥିଲି।
ଯାହା ହଉ ଆପଣଙ୍କଏବେ ଦେହଟା ଭଲ ଅଛି ତ? କିଛି ଆଉ କାଟୁନି ତ ଦେହ ଆଉ?
ନାଇଁ ନା ସେ ସବୁ ଜିନିଷ ଛାଡିବାର ଦୁଇବର୍ଷ ହେଲାଣି ସେଉରା ଆଉ କାଟୁ ନାହିଁ।
ଆପଣ କେତେ କଷ୍ଟ ହଉଛନ୍ତି ଆମ ପରିବାର ପାଇଁ ମୁଁ ବୁଝିପାରୁଛି ପ୍ରଥମେ ଏନ୍ ଏସ୍ ଗଲେ ତାପରେ ଖୁଣ୍ଟି ଉପରେ ଚଢିଲେ। କେତେ ପରିଶ୍ରମୀ ଆପଣ?
ଆଜ୍ଞା ସବୁ ପରିଶ୍ରମ ତ କରିବାକୁ ପଡିବ ଯେହେତୁ ଆମ ପରିବାରର ସମ୍ବଳ ନାହିଁ ତ ସେଥିପାଇଁ ମୁଁ ଟିକେ ସେ ସବୁ କାମ କରିବାକୁ ବାହାରିଥିଲି ବର୍ତ୍ତମାନ ସେସବୁ କାମ ଛାଡ଼ି ସାରିଲେଣି।
ଯାହା ହଉ ଆପଣ ଏବେ ଟିକେ ଭଲ ଅଛନ୍ତି ମୋତେ ଆପଣଙ୍କୁ ବହୁତ ଚିନ୍ତା ହଉଥିଲା ଆପଣ ଯଉ ଯାଉଥିଲେ ଯଦି କି ଆପଣ ଙ୍କୁ କଣ କରିଦେଇଥାନ୍ତା?
ନା ନା। ମୁଁ କହୁଥିଲି ଆପଣ ଟିକେ ଦେଖୁନାହାନ୍ତି ମୋ ପାଇଁ କିଛି ଗୋଟେ ଦୋକାନ ଫୋକାନରେ ରହିବା ପାଇଁ କାରଣ ମୋର ଟିକେ ଏବେ ଶାରୀରିକ ଶାରୀରିକ ତ ଅସୁସ୍ଥ ଅଛି ଆଉ ମାନସିକ ମଧ୍ୟ ଅସୁସ୍ଥ ଅଛି ତ ଘର କାମ କିଛି ଚଳିବା ପାଇଁ କୋଉଠି ଗୋଟେ ରହିବା ବାହାରୁଥିଲେ ଆପଣଙ୍କ ଦୃଶ୍ୟ ଯଦି କିଛି ଦୋକାନ ଫୋକାନ କି ଅଲଗା କିଛି ଜିନିଷ ତାହାଲେ ଆପଣ ମତେ କହନ୍ତୁ ମୁଁ ସେଠାରେ ଯାଇକି ରହିିଯିବି।
ହଁ ମୁଁ ଗୋଟେ ଦୋକାନଟେ ଚିହ୍ନା ଅଛି ବଲେ ସେ ଯୋଉ ଗଲାବେଳେ ମହର୍ଷି କଲେଜ ଆଗକୁ ଗୋଟେ ବ୍ରିଜ୍ ଗୋଟେ କେକ୍ ଦୋକାନ ଅଛି। କେକ୍ ଦୋକାନ ପଛପଟେ ବହୁତ ଭଲ ଭଲ ଦୋକାନ ଅଛି ଆପଣ ଯଦି କହିବେ ଆଣଙ୍କ ପାଇଁ ମୁଁ ସେଇଠି ବୁଝି ଦେବି।
ଆଜ୍ଞା କେକ୍ ଦୋକାନରେ ତୋ ରହିବା ପାଇଁ ଇଚ୍ଛା ନାହିଁ କିନ୍ତୁ ମତେ ଯଦି ଇଲେକ୍ଟ୍ରିକ ବିଲେକ୍ଟ୍ରିକ ଦୋକାନ କିଛି ମିଳନ୍ତା ତାହଲେ ସେ
ରହିଯାଆନ୍ତି। ନାଇଁ ମୁଁ କେକ୍ ଦୋକାନ ରେ ରହିବା କଥା କହୁନି ତା ପଛପଟେ ବହୁତ ଭଲ ଇକ୍ଟ୍ରିକ ଦୋକାନ ଅଛି ନା ସେ ସବୁ ଘର ମାନ ଅଛି। ଆପଣ ଜାଣିଥିବେ ତିନି ନମ୍ବର ଯୋଉ କେକ୍ ଦୋକାନ ତା ପଛ ପଟେ ବହୁତ ସାରା ଘର ଅଛି। ଯଦି ଇଲେକ୍ଟ୍ରିକାଲ ପ୍ରୋବ୍ଲେମ ଲାଇଟ୍ ଗୁଡାକ ଅଧିକ ଜଳେ। ଆପଣ କାମ କଲେ ଲାଇଟକୁ ଟିକେ ଅଫ କରିବେ ମାନେ ଅଟୋମେଟି ରାତି ଆଠଟା ହବ ଲାଇଟ୍ ଟା ଅଫ କରିବେ ଆପଣ ସେ ପଇସା ଦେବେନି। କିନ୍ତୁ ଆପଣ ଖାଇବାକୁ ବହୁତ ଭଲ ରେଞ୍ଜ୍ ରେ ସେମାନେ ଦେଇପାରିବେ।
ସେମାନେ ବୋଧେ ଅତ୍ୟଧିକ ଗରିବ ଲୋକ ହେଇଥିବ ସେଥିପାଇଁ କହୁଛନ୍ତି ପଇସା ଦେଇପାରିବେ ନାହିଁ। କିନ୍ତୁ ମୋତେ ଖା ଦେଲେ କଣ ମିଳିବ ମୁଁ ତ ଗରିବ ଟେ ମୁଁ ମତେ ତ ପଇସା ଦରକାର। କାଳେ ତମେ ତ ଯୋଉଠି ପଇସା ମିଳିବ ସେଠା ସେ
ହଉ ଠିକ୍ ଅଛି ତାଙ୍କୁ କହିଲେ ସିଏ ଆପଣ ପଇସା ମଧ୍ୟ ଦେଇପାରିବେ କିଛି ଅସୁବିଧା ନାହିଁ କିନ୍ତୁ ଆପଣ ତେଣୁ ଅଧିକ ସମୟ ସେଠି ରହିବାକୁ ପଡିବ କାହିଁକି ସେ ଆପଣକୁ ଜଲଦି ଛାଡିବେନି।
ତାହେଲେ ଠିକ ଅଛି କିନ୍ତୁ ଯଦି ପଇସା ଦେବେ ମୁଁ ସେ ଯାକୁ ଯିବାକୁ ରାଜି ଅଛି ଯେ କିନ୍ତୁ ମୋତେ ପଇସା ଦରକାର।
ହଁ ସେ ଆପଣଙ୍କ ମତେ ଯିବେ ତିନି ନମ୍ବର କେକ୍ ଦୋକାନ ଯୋଉ ଯିବେ କେକ୍ ଦୋକାନ ପଛପଟକୁ ଯିବେ ସେ ଯୋଉ ଗଳି ଗୁାଡ଼ା ଅଛି ଆପ ଆପଣ ଜାଣିଥିବେ ଜାଣିଛନ୍ତି ତ ଆପଣ?
ଆଜ୍ଞା ଆଜ୍ଞା ଆପଣ ଯୋଉଁ ଘର କଥା କହୁଛନ୍ତି ସେଗୁଡ଼ା ମୁଁ ଜାଣିଛି ସେଗୁଡ଼ା ସୋସାଇଟି ଗୁଡ଼ା ତ ମୁଁ ଜାଣିଛି।
ହଁ ସେ ହାଇ ଫାଇ ସୋସାଇଟି ଟା ଟିକେ ଚଳିବ ଆପଣ ଟିକେ ଭଲ ଖୁସିରେ ରହିବେ ଆପଣ ଆପଣ ସେଇଠି ଗୋଟେ ଘର କରିଦଉନାହାନ୍ତି ମୁଁ ଆପଣ ପାଇଁ ଘର ବୁଝିଦେବି କି?
ନା ନା ମୋର ବି ଶାରୀରିକ ସରି ମାନ ସରି ଆର୍ଥିକ ପରିସ୍ଥିତି ନାହିଁ ତ ସେଥିପାଇଁ ଆଗ ଘର ଫର କରିବା ପାଇଁ। କରିପାରିବି ନାହିଁ ତ ମୁଁ ଭାବୁଛି ଆଉ କିଛି ବର୍ଷ ଯାଉ।
ନାଇଁ ନାଇଁ ମୁଁ ଆପଣଙ୍କ ଘର ବନେଇବା ଦାୟିତ୍ୱ ରହିବା ଦାୟିତ୍ୱ ମୁଁ ସେତ ଆପଣ ବୁଝଦେବି ଆପଣଙ୍କ ସେତ ମୁଁ ଭଲ ଘର ରଖିବ ବହୁତ ଭଲ ଆଉ ସେ ଘର ଗୁଡିକ ଅଛି ଆପଣଙ୍କ ସେବା ପାଇଁ ବି ବହୁତ ଲୋକ ମଧ୍ୟ ଥିବେ।
ନା ନା ମୋର ସେବା ଦରକାର ନାହିଁ ମତେ କେବଳ ଏତିକି ଦରକାର ଯେ ମୁଁ ଯାଇକି କୋଉଠି ଗୋଟେ କର୍ମରେ ନିଯୁକ୍ତି ହେଲେ ମୋତେ କିଛି ପଇସା ମିଳିବ କାରଣ ବାପାଙ୍କ ଦେହ ବି ବର୍ତ୍ତମାନ ଖରାପ ହୋଇ ଆସିଲାଣି।
ହଁ ଠିକ୍ ଅଛି ମୁଁ ଆପଣଙ୍କୁ ସେଇଠି ମୁ ବୁଝିଦେବି ଆପଣ ସେଇଠି ରହିଯିବେ ହେଲା ସେ ଆପଣ ମୁ ବିଭିନ୍ନ ପ୍ରକାରର ମାନେ କଣ କହିଲ? ମସାଜ କରିଦେବେ ଆପଣ ମୁଣ୍ଡ ଫୁଣ୍ଡ ଘଷି ଘାସି ଦେବେ ଗୋଡ ଫୋଡ ଘସି ଦେବେ ପେଟ ଟିକେ ଏମିତି ଘସା ଘଷି କହିଦିଅନ୍ତି ସେ ତାଙ୍କ ବହୁତ ଭଲ ଜାଗାଟା ହେଇଟା।
ଆଜ୍ଞା ମୋତେ ଆପଣଙ୍କ କଥାରେ ଶୁଣିକି ଲାଗୁଛି ବହୁତ ଭଲ ଜାଗା ହେଇଥିବ ଆପଣଙ୍କ ସହିତ ମିଶିକି ପ୍ରଥମ ଥର ଯିବି। ଆପଣ ମତେ ସେଠାରେ ଟିକେ ତାଙ୍କ ତାଙ୍କ ପରିଚୟ କରାଇ ଦେଇକି ଆସିବେ। ଆଉ ଆପଣ ମଧ୍ୟ ସେଠାରେ ସେଇ ଘସାମଡ଼ା ଖାଇକି ମଧ୍ୟ ଆସିବେ ଆଉ।
ନାଇଁ ନାଇଁ ମୋ ଘଷା ମୋଡା ପାଇଁ ମୋ ପାଇଁ ଅଛନ୍ତି ବହୁତ ଲୋକ ମୋତେ ଘଷି ଘସି ଦେବେ ବୋଲି ଆପ ଆପଣଙ୍କ ମୋ କହିଲ ଗୋଟେ ସାଙ୍ଗ ଅଛି ବିତମ ସେ ଜାଗା ସେ କଣ କହିଲ ପୁରା ହେଡ କହିବାକୁ ଗଲେ ତ ସିଏ ଆପଣଙ୍କୁ ବହୁତ ଭଲରେ ବୁଝେଇ ବୁଝେଇ ଦେବେ ଆପଣ ବହୁତ ଖୁସିରେ ଆପଣ ତ ଜିଣି ଥିବେ ପ୍ରୀତମ କୁ ନା।
ଆଜ୍ଞା ଆଜ୍ଞା ମୁଁ ଜାଣିଛି ଆମେ ଛୋଟ ବେଳୁ ଗୋଟିଏ ସ୍କୁଲ ରେ ପଢ଼ି ଆସିଥିଲୁ। ବର୍ତ୍ତମାନ କିନ୍ତୁ ଅଲଗା ଅଲଗା ଅଲଗା ବିଦ୍ୟାଳୟରେ ପଢୁଛୁ। ପଢ଼ୁଥିଲୁ ତ ବର୍ତ୍ତମାନ ଏବେ ସିଏ ତାଙ୍କର କଣ ଚାକିରି ଫାକିରି କରିବେଣୀ କିନ୍ତୁ ମୁଁ ବର୍ତ୍ତମାନ କିଛି ଚାକିରି କରିନାହିଁ।
ହଁ ଆପଣ ତ ଧରା ଧରି ହେଇକି ସ୍କୁଲରୁ ପଢା ପଢି କରିଛନ୍ତି ନା ହାତ ଧରା ଧରି ଲେଖା ଲଖି ହଉଥିଲେ ମୁଁ ସବୁ ଜା ଜାଣିଛି ଆପଣଙ୍କ ବିଷୟରେ ଆଉ ତା ବିଷୟରେ ଆପଣଙ୍କ କେତେ ଗଭୀର ବନ୍ଧନ ତାଙ୍କ ସହିତ।
ଆଜ୍ଞା। ହଉ ବର୍ତ୍ତମାନ ମୋର ଟିକେ ଦେହ ବହୁତ ଅସୁସ୍ଥ ଲାଗୁଛି ମୁଁ କହୁଥିଲି ଯେ ଆପଣଙ୍କୁ ଆଉ କିଛି ସମୟ ପରେ ପୁନର୍ବାର ଫୋନ କରିବି ବୋଲି କାରଣ ମତେ ଟିକେ ବାଥରୁମ ଯିବାର ଅଛି ଝାଡା ଫାଡା ବସିକି ଟିକେ ଫ୍ରେଶ ହେଇକି ଆସିବାର ଅଛି କଣ କହୁଛନ୍ତି ଆପଣ ସବୁ ବିଷୟରେ।
ହଁ ନିଶ୍ଚୟ ଆପଣ ଯାଆନ୍ତୁ ଆପଣ ଯେବେ ଆଉ କେବେ ଫ୍ରି ହେବେ ମତେ କଲ୍ ଲଗେଇବେ।
ମୁଁ ଏଇ କିଛି ସମୟ ପରେ ଫ୍ରି ହୋଇଯିବ ଆପଣ ବ୍ୟେସ୍ତ ହୁଅନ୍ତି ନାହିଁ ମୁଁ ଆପଣଙ୍କୁ ପାଞ୍ଚ ମିନଟ୍ ଛାଡ଼ିକି ଆପଣଙ୍କୁୁ ପୁନର୍ବାର ଫୋନ୍ କରୁଛି।
ଆରେ ଠିକ୍ ଅଛି ତାହେଲେ ଆପଣ ଯାଆନ୍ତୁ ଆପଣ ଆଉ ଯେବେ ଫି ହେବେ ପାଞ୍ଚ ଦଶ ମିନିଟ୍ ପରେ ମୋତେ କଲ୍ ଲଗାଇବେ ଆଉ ମୁଁ ରଖୁ ଚି
ଆଜ୍ଞା ଧନ୍ୟବାଦ।